ହ।
ପ୍ରଣାମ ଭାଇ।
ହଁ ମ୍ୟାଡ଼ାମ ନମସ୍କାର ଉଁ କଣ କରୁଥିଲେ?
କିଛି ନାଇଁ ଏଇଟି ଶୋଇଥିଲି ଆଉ।
ହୁଁ ହୁଁ।
ଆପଣ କଣ କରୁଥିଲେ?
ମୁଁ ବସି ଜଣଙ୍କ କଥା ଭାବୁଥିଲି ବୁଝିପାଇନି ମା ବାବୁଥିଲି ଆ କାଶ କୁ ଅନେଇଛି। ସେଇଟା ଆମ ବ୍ୟକ୍ତିଗତ କଥା ଆମେ କହିପାରିବୁନି ବୁଝିଲେ। ଆମେ ବସିକି ଜଣ କଥା ଭାବୁଚୁ ଆକାଶକୁ ଅନେଇ ସରି ନୁହଁ କ୍ଷମା।
ଭାବନ୍ତୁ ଭାବନ୍ତୁ କି ଆକାଶ ହଁ କ୍ଷମା କରନ୍ତୁ ଆକାଶରୁୁ ସିଏ ଏମତି ଗଳିପଡ଼ିବ ଆପଣ ପଡ଼ିଦେବେ।
ହଁ ସେଇଟା ଠିକ୍ କାଳେ ମୁଁ ମାନେ ତା ହାତ ଗୋଡ଼ ଭାଙ୍ଗିଯିବ ମୁଁ ତାକୁ ଧରିବି। ସେ ତାପରେ ମତେ ଗିଫ୍ଟ ଗୋ ଉପହାର ଟା ଦବ କହିବି। ଆପଣ କାହା କଥା ଏମିତି ବସିକି ଭାବନ୍ତି? ଓ ଆଠସ ଅସି ହଁ ହଁ। ଆପଣ କାଆ କଥା ଭାବନ୍ତି ନା ଭାବନ୍ତି ନାଇଁ ଏମିତି ଆକାଶକୁ ଅନେଇ?
ମୁଁ କାହାକଥା ଭାବେନି।
ହଁ ଆପଣ ତ ଥିବେ ଆଉ ନା ଭାବିବାକୁ କଣ ଦରକାର ଆ ଆଉ ଉଁ ହ ଦିଅ ଛାଡ଼ ସେ କଥା ଛାଡ଼। ନା ମୁଁ କହିଲି ଆପଣ ଆପଣ ଠିକି ବୁଝିଛନ୍ତି କିନ୍ତୁ ବୁଝି ପାରିନାହାନ୍ତି ଦିଅ ଛାଡ଼ ଆଉ
ଆପଣ ଯେତେବି ଭାବୁଛନ୍ତି ସେମିତି ନୁହେଁ ହେଲେ ଉଁ ମତେ କାହା କଥା ଭାବିବାକୁ ଭଲ ଲାଗେନି।
ହୁଁ।
ଆ ମୋତେ ଆକାଶରେ ଥିବା ଜହ୍ନ ବହୁତ ପସନ୍ଦ ତ ମୁଁ ଆ ମୁଁ ସେଇ ଜିନିଷ ଟାକୁ ବହୁତ ଦେଖେ ଆକାଶରେ।
ହାଁ
ହଁ ଆଉ ଜହ୍ନକୁ ବହୁତ୍ କଥା କୁହେ ମୋ ମନ କଥା ଏମିତି ଆଉ।
ହଁ ତାହେଲେ ତମେ ଟିକେ ପାଗେଳି ଅଛ ନାଇଁ ଜହ୍ନକୁ କଥା କହୁଛ।
ତାରି ଆଗରେ ହିଁ କୁହେ। ଆଉ କାହା ଆଗରେ କୁହେ କି ନ କୁହେ ବାସ୍ ତାରି ଆଗରେ ହିଁ କୁହେ।
ହଁ ଟିକେ ଟିକେ ମୁଣ୍ଡ ଦୋ
ଆଜ୍ଞା।
ଅଛି ତାହେଲେ ଆଉ ଜହ୍ନକୁ ଅନେଇକି ମୁଁ ଖାଇଛି କି ଯେ ମୁଁ ମିଛ କଥା ରେ ବରା, ତରକାରୀ ସିଙ୍ଗେଡା, ଚପ ଆଉ ବିଲାତି ଖଟା ଏନ୍ତି ଖାଇଛି ଆଉ। ତମେ ଏମତିଆ ମାନେ କେବେ ଖାଦ୍ୟ ଖାଇ ସତ କଥା ସ ସତ କଥାରେ କିଛି ଖାାଇନି ସତ କଥାରେ କିଛି ଖାଇନି। ହଁ ମୁଁ ଆଜି ଦିଥର ଜମା ଖାଇଛି ବୁଝିଲେ।
ଓହୋ ସଖାଳେ ଖାଇଛନ୍ତି ଗାଧୁଆ ବେଳେ
ନା ସକାଳେ ଖାଇନି ଗାଧୁଆ ବେଳେ ସନ୍ଧ୍ୟା ବେଳେ ଖାଇଛି ସନ୍ଧ୍ୟା ବେଳେ ନୁହେଁ ଚାରିଟା ବେଳେ ଖାଇଛି। ଆଉ ତ ଆପଣ କଣ ଖାଇବେ ରାତିକି?
କାଇଁ ଖାଉନାହାନ୍ତି?
ନା ମୁଁ ଆଜି ଟିକେ ମୋର ଦେହଟା ଆଜି ଭଲ ଥି ଭଲ
ବରା, ତରକାରି ମିଛ ଆଉ ଯୋଉ-ଯୋଉ ସତରେ
କାରୀ ରୁଟି ଆଉ ମଟର ତରକାରୀ ସତରେ ହିଁ ଖାଇବି। ମୁଁ ମଟନ କହୁନି ମୁଁ ମଟର କହୁଛି ମଟର।
ହଁ ମୋତେ ଶୁଭିଲା ଶୁଭିଲା ହଁ ମୋତେ ମୋତେ ଶୁଭୁଚି ହଁ। ଆଉ ତାପରେ ମୋତେ ପଚାରିଥିଲେ ଗୋଟେ ପୂର୍ବ ପ୍ରଶ୍ନ କଣ? ପଚାରିଥିଲେ ମୁଁ କଥାର ଆନସର ଦେଇଥାନ୍ତି ଉତ୍ତର ଦେଇଥିଲେ ଆପଣ ମୋତେ ହଁ କଥାରେ ତମେ ମୋର ବାଧା ସୃଷ୍ଟି କଲ କଣ ସେଇଟା କହିବାକୁ ଯାଉଥେଲି ହଁ - ମୁଁ କଣ ପାଇଁ ଖାଇନଥିଲି ଆଜି ବେଶୀ କାରଣ ମୋର ଆଜି ପାଗ ବି ଭଲ ଥିଲା ଆଜି ବି ମୋତେ ଏତେ ଭୋକ କରୁନଥିଲା ସକାଳେ ମୁଁ ଡାଇରେକ୍ଟ ମାନେ ଡାଇ ଡାଇରେକ୍ଟ ସିଧା ଖାଇଲି ଯାଇକି ଦିଟା ବେଳେ ବୁଝି ପାରିଲ ଗୋଟାଏ ବେଳେ ଆମେ ସେ ଗାଡ଼ିରେ ଗଲୁ ନଈକି ଗାଧେଇ। ଟିକେ ବର୍ଷା ପକାଉଥାଏ। ତା ଦେହରେ ଆପଣଙ୍କ କଥା ଅନୁଯାୟୀ ବର୍ଷାରେ ଗାଧେଇ ଗଲେ ଭଲ ଲାଗିବ ବୋଲି ମୋତେ କହିଥିଲେ ଥରେ। ବୁଝି ପାଇଲ।
ସେ ଆଜ୍ଞା
ମୁଁ ଆପଣଙ୍କ କଥା ରକ୍ଷା କରିବି ଭଲ ଲାଗିଲା ମୁଁ କାଲି ବି ମୁଁ ବର୍ଷା ଗାଧେଇ ଦେଇଥିଲି ବୁଝିପାରଲ ମୋତେ ଆପଣଙ୍କୁ କହିବାକୁ ମନ ଥିଲା କାଲି ପୁରା ଅଧିକ ବର୍ଷା ହଉଥିଲା ଗାଧୋଉଥିଲୁ ଆଜି ତ ବର୍ଷା ହଉଥାଏ ପ୍ରାୟ ଶେଷ ସମୟ ବେଳକୁ ବର୍ଷା ହେଲା ଉ ଆମକୁ ଟିକେ ଏତେ ବର୍ଷାର ମନୋରଞ୍ଜନ କୁ ଉଠେଇ ପାଇଲୁ ନାହିଁ ସେଥିପାଇଁ ଟିକେ ଦୁଃଖିତ ମୁଁ ଗାଧୋଇଲା ବେ ଆ - କଣ କଥା ମନେ ପଇଲା ଯେ ସେ କହିଥିଲା ଗାଧୋଇଲେ କେ ଲାଗିବ ମନେ ପେଇଲା ଆପଣଙ୍କ କଥା
ହଁ ଧନ୍ୟବାଦ ଧନ୍ୟବାଦ ମୋ କଥ ମନ ଧନ୍ୟବାଦ
ହୁଁ ହୁଁ
ତାହେଲେ ଆପଣ ମୋତେ କଣ ଆପଣ ମୋତେ କଣ ପାଗିଳୀ କହିଲେ ମୁଁ ଜହ୍ନ ସାଙ୍ଗରେ କଥା ହେବି ବୋଲି
ହଁ କ୍ଷମା ପ୍ରାର୍ଥନା କରିଦେବେ ଯଦି
ମୋତେ ଭଲ ଲାଗେ ଉ ଜହ୍ନ ଆଗରେ କିଛି କଥା କହିବାକୁ ଏ ସିଏ ମତେ ଲାଗେ କାହାକୁ ମୁଁ କିଛି ମୋ କଥା କୁହେନି ବଟ ତା ଆଗରେ କହିଲେ ସିଏ ମୋ କଥା କାହାକୁ କହିବନି କିନ୍ତୁ ସିଏ ମୋ କଥା ଶୁଣିବ। ମତେ ସେ ପ୍ରଶ୍ନ କରିବନି କି ଯେତୁ କାହିଁକି ଏମିତି ଏମିତି ସେମିତି ମତେ ସେ ଅ ସେ ମୋ କଥା ଶୁଣିବ ନା ସେ ମତେ ବୁଝଉଥିବ କି ତୋର ଏଇଟା ଭୁଲ ମତେ ମତେ ବୁଝଉଥିବ। ମତେ ବୁଝିବା ଲୋକ ତ ବହୁତ ଅଛନ୍ତି କିନ୍ତୁ ଶୁଣିବା ଲୋକ କେହି ନାହାନ୍ତି ସେଥିପାଇଁ ମୁଁ
ହଁ ସତ କଥା ମାନେ ଏବେକା ଯୁଗରେ ମୁଁ ଯୋରା ଦେଖୁଛି ମାନେ ଅସୁବିଧା କଣ ହଉଛି ମାନେ କହିଲ ଲୋକମାନେ ନିଜ କଥା ଟା କା କହିବାକୁ ସେଇଟା ବହୁତ ଅସୁବିଧା ସାମ୍ନା କରୁଛନ୍ତି। ନା ଆପଣ ଯେମିତି କହିଲେ କି ହଁ ମୋର ଅଛନ୍ତି କିଛି ଅଛନ୍ତି ମୁଁ କହୁଏ ମୁଁ ମାନେ ମୋର ସେତିକି ଅଛନ୍ତି ବାନ୍ଧ ମାନେ ଅଛନ୍ତି ସାଙ୍ଗ ପିଲା ହେଲା। ମୁଁ ତାଙ୍କୁ କହିପାରେ ମୁଁ ଯାହା ଫଳେ ଆମେ ଯେହେତୁ ଗୋଟେ ଏଇ ସ୍ତରକୁ ଆଇଲୁଣି ଯେ ଆମେ ମାନେ କୌଣସି ବି ମାନେ ବିନା ଇଏରେ ବି ଆମେ ଯେକୌଣସି କଥା ଆମେ କହିପାରୁଛୁ ସେଥିପାଇଁ ମତେ କୌଣସି ଅସ ଅସୁବିଧା ହଉନାହିଁ ମୋ ସେତିକି ସାଙ୍ଗ ଅଛନ୍ତି ମୁଁ ଏଇ ବୁସ
ଯା ହଉ ଆପଣଙ୍କ ଭଲ ଭଲ ସାଙ୍ଗ ମାନ ଅଛନ୍ତି।
ହଁ।
ଆଜ୍ଞା କୁହନ୍ତୁ।
ମୋ ଭଲ ଭଲ ସାଙ୍ଗ ଅଛନ୍ତି ଯାହାଫଳରେ ମୁଁ ହୃ ହୃଦୟ କଥା ଆଉ ମନ କଥା ବି କହି ହୁଏ ବୁଝିପାଇଲ ଦି ଜଣ ସାଙ୍ଗ ଅଛନ୍ତି ଦି ଦି କ କର ସାଇଡ ର ସାଙ୍ଗ ଅଛନ୍ତି। ଅଛନ୍ତି ପୁଅ ପିଲା ଅଛନ୍ତି ଝିଅିଲା ବି ଅଛନ୍ତି ଯାହା ଫଳରେ ମୋର କୁ ମାନେ ଯୋଉ ଦି କାହାକୁ କୋଉ କଥା କହିବାର ଅଛି ସେଟା ମୁଁ କୁଏ ଭାବିଚିନ୍ତି ବୁଝିପାଇଲେ। ଖାଲି ପୁଅ ପିଲାଙ୍କ ସା ମାନେ ତ ବହୁତ ପ୍ରକାର ଅଛି କଥା କହିହୁଏନା ସେ ଯାଫଳରେ କେତେ ବି ଝିଅ ପିଲାଙ୍କ ଆଗରେ କହିବେ ଯାହା ଫଳରେ ଝିଅ ପିଲା ବି ମୋର ସେଠକି ଅଛନ୍ତି ତା ମୁଁ କହିପାରେ ମାନେ ମୁଁ ସେମାନେ ବି ମତେ କୌଣସି ବିଚାର ମାନେ କୌଣସି ଇଏ ନକରେ ପରଖି ନ ପରଖି ସେ ମୋ କଥାକୁ ଶୁଣନ୍ତି ମତେ ବି ଉପଦେଶ ଦିଅନ୍ତି ଏ ଏଟା ଏଇଟା କରଦେ ଏଟା ଏଇଟା ବୁଝିଲେ ସେଥିପାଇଁ ମୁଁ ମାନେ ମୋ ଜୀବନ ଟା ଠିକ ଠାକ ଚାଲିଛି ବୋଲି ମତେ ଲାଗେ ଏତେ ଆପଣ ସେମିତି ଅଛନ୍ତି କି
ମୁଁ ମୋର ବ୍ୟକ୍ତିଗତ କଥା କୁ କାହା ଆଗରେ କୁହେନି ମୋର ଜଣେ ବଡ ଭଉଣୀ ଅଛନ୍ତି ଯୋଉ ଯିଏ କି ମୋର ମୋ ନିଜ ଭାଇଙ୍କୁ ମୁଁ ସବୁ କଥା ସେୟାର ମାନେ ମୋ ସବୁ କଥା କୁହେ ମୋ ମନର କଥା ସବୁ ଆଉ ଯୋଉଟା କାହା ଆଗରେ କହିପାରେନି ତାକୁ ଜହ୍ନ ଆଗରେ କୁହେ ନହେଲେ ମୋର ମୋର ଜଣେ ଭଉଣୀ ଅଛନ୍ତି ମୁଁ ତାଙ୍କୁ କୁହେ।
ଓ ହୋ। ଆଉ ବହୁତ ଭଲ ନିଜ ଘର ଲୋକଙ୍କ ଆଗରେ କଥା କହିବ ସେଇଠା ସବୁଠାରୁ ଉଁ ସଠିକ ବୋଲି ମୋତେ ଲାଗେ। ବୁଝିଲେ। ଆଉ ତାପରେ କି ଆପଣ ମାନେ କଣ ଲ ପୁଅ ପିଲା ସାଙ୍ଗ ସହ ମିଶିବାକୁ ଚେଷ୍ଟା କରନ୍ତୁ କାରଣ ମୁଁ କହୁଛି ତମେ ଯଦି କିଛି ବି ଚୀନ୍ ନ୍ତା ଫିନ୍ତା କଣ ଥାଏ ପୁଅ ପିଲା ମାନେ ସଠିକ ମାନେ ଦେଖନ୍ତୁ ସେମିତିଆ ପୁଅ ପିଲା ମାନେ ମିଶ ଦେଖ ତାଙ୍କ କତିରୁ ବହୁତ ଜିନିଷ ବି ସିଖିବାକୁ ମିଳେ ମାନେ ମୁଁ ବି ଯେମିତି କହୁଛି ମୁଁ ବି
ଅଛନ୍ତି ହେଲେ ସେମାନେ ମୋର ବିଶ୍ୱାସ ଯୋଗ୍ୟ ହେଲେ ଏ ଯୋଉ କହନ୍ତିନି ମୁଁ ବିସ୍ ବିଶାସ ଯୋଗ୍ୟ ମୁଁ ବି ତାଙ୍କୁ ବି ଯଦି କିଛି ସାହାଯ୍ୟ ମାଗିବି ସିଏ ମତେ ଏ ଗୋଟିଏ ଥରକରେ ସାହାଯ୍ୟ କରିବେ ମନା କେବେ ବି କରିବେନି। ଏ ଯେକୌଣସି ପ୍ରକାରର ସାହାଯ୍ୟ ହଉ। ଅଁ ତାପରେ ତାପରେ ଆଉ ଗୋଟେ କଥା ହେଲା। ମତେ ଟିକେ କଣ କହିଲେ? ବେଶୀ କାହା ସହିତ କଥା ହବାକୁ ଭଲ ଲାଗେନି। ଏ ଏମିତି ଯଦି କାମ ପଡିଥିବ। ହଁ ଭାଇ କହ କଣ କାମ ଅଛି ସରିଲା ଏ କାମ ଉପରେ ସରିଲା କଥା। ଆଉ ଏମିତି ନର୍ମାଲ ଡେଲି ଯୋଉ ପ୍ରତିଦିନ ଯେମିତି କଥା ହୁଅନ୍ତି କଣ କରୁ ଥିଲୁ କଣ ନାହିଁ ଖାଇସାଇଲୁଣୁ, ଶୋଇସାଇଲୁଣୁ, ମତେ ଏମିତି ଭଲଲାଗେନି।
ହଁ ହଁ। ତାହେଲେ ଠିକ୍ ଅଛି ମାନେ ମୁଁ କହୁଛି ମାନେ ଟିକେ ପରିବର୍ତ୍ତନ ଆଣିବେ କଣ କହିଲେ? ମୁଁ ଆପଣଙ୍କ ସହ ବ୍ୟକ୍ତିଗତ ମୁଁ ଖାଲି ଗୋଟେ। କହୁଛି ସେଟା କଣଟା ମାନେ ମ ସପ୍ତାହକୁ ଗୋଟେ ପୁଅପିଲା ହଉ ଝିଅପିଲା ମାନେ ଦି ଟା ଖଣ୍ଡେ ରଖିଲୁ ମାନେ ଝୀ ଲାଗି ରଖ୍ ପୁଅ ଟା ବି ରଖ୍। ମାନେ ସପ୍ତାହକୁ ତାଙ୍କ ସହ ଯେମିତି ଦି ତିନିଥର କଥା ହେଇପାରୁଥିବ ଘଣ୍ଟାଏ ଘଣ୍ଟାଏ ଦେଢଘଣ୍ଟା ଗପିପାରୁଥବ। ଯାହା ଫଳରେ ଆପଣ ଯେମିତି କହିଲେ କି ଯେ ଜହ୍ନକୁ ଅନେଇ ମତେ କଥାବାର୍ତ୍ତା କରିବାକୁ ପଡୁଛି। ସେଟା କମିବ ମାନେ ଦେଖନ୍ତୁ ଏ ମୁଁ ତମେ ଗୋଟେ ମଣିଷ ସହ କଥା ହବ ଜହ୍ନ ସହ କଥା ହବ ତାର ଆକାଶ ପାତାଳ ଫରକ ଥାଏ ବୁଝିପାରୁଛ। ସେମିତି ଗୋଟେ ବିଶ୍ୱାସ ଯୋଗ୍ୟ ସାଙ୍ଗ ଜୀବନରେ ନିହାତି ଦରକାର ମାନେ ଏଇ ସେ ବହୁତ ଶାନ୍ତି ଦିଏ ମତେ ଲାଗୁଛି ମୋର କିଛି ସାଙ୍ଗ ଅଛନ୍ତି ମୁଁ ଏ ବହୁତ ବି ଟେନସନ ରେ ଥିଲେ। ମାନେ ମୁଁ ତାଙ୍କ ସହ କଥା ହେଲେ ମତେ ବହୁତ ମାନେ ଶାନ୍ତି ଲାଗେ। ମୁଁ ମାନେ ପୁରା ଦେହଟା ପୁରା ହାଲକା ହେଇଯାଏ। ମାନେ ଟେନସନ ଥିଲେ ତମ ଓଜନ ରେ ଦେହ ଲାଗିଥିବ କେବେ ଯଦି କ ଅନୁଭବ କରିଥିବ ମାନେ ମୁଁଇ ଟେନସନ।
ସେଇଟା କେବଳ ସେଇଟା କେବଳ ମୋ ମୋ ଭଉଣୀ। ମୋ ସହିତ କ ସେଇଟା କେବଳ ମୋ ଭଉଣୀଙ୍କ ସହିତ କଥା ହେଲେ ମତେ ସେମି ଶାନ୍ତି ଲାଗେ କଥାଗୁଡା। ମୁଁ ଜହ୍ନ ଆଗରେ ହିଁ କୁହେ।
ହଁ ତାହେଲେ ଠିକ ଅଛି ଆପଣ ତ ଅଛନ୍ତି ମୁଁ ତାକୁ ଯାହାକୁ ଯଦି ପରିବର୍ତ୍ତନ କରିବା ବି ତମର ଆବଶ୍ୟକ କିଛି ନାହିଁ। ମୋର ମାନେ ମୁଁ ମୋ ଅଭିଜ୍ଞତାରେ ମୁଁ କହିଲି କି ଯେ ଏଟା।
ବହୁତ୍ ଲୋକ ଗାଧାନ୍ତି ବ ଗୋଟିଏ ଲୋକ ଅଛନ୍ତି ଯିଏକି ମୋ ଭଉଣୀ ମୁଁ ସେ ଗୋଟିଏ ଲୋକ ଆଗରେ। ଏ କହିବାକୁ ଚାହିଁବି ଆଉ ମତେ ଏ। ନା କୌଣସି ଝିଅ ପିଲା ଦରକାର ଅଛି ନା କୌଣସି ପୁଅପିଲା ଦରକାର ଅଛି।
ହଁ ହଁ। କଣ କହିଲ? କ୍ଲାସ୍ ରୁମ ହଁ। ହାଲୋ।
ତାହେଲେ ଭଲକଥା ଆପଣଙ୍କର ଭଲ ସାଙ୍ଗମାନେ ଅଛନ୍ତି ବିଶ୍ଵସ୍ତ ସାଙ୍ଗ ମାନେ ଅଛନ୍ତି। ତ ଆମ ଆମ୍ ଜୀବନରେ ଗୋ ଟେ ଭଲ ସାଙ୍ଗ ଗଢିବା ଆଁନ ଅତ୍ୟନ୍ତ ଆବଶ୍ୟକ। ତ ଆପଣ ଆପଣଙ୍କ ସାଙ୍ଗ ମାନଙ୍କ ସ ତ ବହୁତ ଖୁସିରେ ରୁହନ୍ତୁ ଭଲରେ ରୁହନ୍ତୁ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି ଆ ଆପଣଙ୍କୁ ତ ବିଶ୍ୱାସ ହବନି ହେଲେ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି। ହଁ ଜଗନ୍ନାଥ ଆମର ଦୁଃଖ ଶୁଣିବେ। ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ସାଙ୍ଗରେ କଥା ହେଇକି ମତେ। ବହୁତ ଭଲ ଲାଗିଲା ଉଁ ଆପଣ କେତେବେଳେ ଫାଙ୍କା ହେଲେ ଆପଣ ମତେ କଲ୍। କରିବି ଆଜ୍ଞା ଆଜ୍ଞା ଧନ୍ୟବାଦ।